ହାଲୋ।
ଆଜ୍ଞା କୁହନ୍ତୁ।
କଣ କରୁଚନ୍ତି।
ଖାଇକି ।
ଓ ଖାଇସାରିଲେଣି ତାହେଲେ।
ଆଜ୍ଞା ଆପଣ।
ହଁ ମୁଁ ବି ଖାଇ ସାରିଲିଣିି।
କଣ ଖାଇଲେ।
କଣ ଖାଇଲି ମୁଁ ଭାତ ଆଉ ଭଜା ଆପଣ କଣ ଖାଇଲେ।
ମୁଁ ଭାତ ଅଣ୍ଡା ଝୋଳ।
ହୁଁ ହୁଁ ହୋଉ ଆଜି ବୁଧବାର ଅଛି।
ଆଜ୍ଞା।
ଉଁ ଆଉ ଖରା କେମିତି ହୋଉଛି ଆପଣଙ୍କ ପଟେ।
ଖରା ଆଜି ହୋଉଚି। ହୋଉଚି ଉଁ ଦି ଦିନି ହବ ଆଉ କାଁଳିଆ କରିଥିଲା ଆଜି ଖରା ହୋଉଚି।
ହୁଁ ହୁଁ। ଆମ ପଟେ ବି ଆଜି ବୋହୁତ ଜୋରେ ଖରା ହୋଉଚି।
କଁ କରନ୍ତି ଆପଣ ଗୃହିଣୀ ହାଉସୱାଇଫୀ।
ହଁ ହାଉସୱାଇଫୀ।
ଆଚ୍ଛା। କଣ ଭଲ ଲାଗେ ରୋଷେଇ କରିବାକୁ।
ଆଜ୍ଞା।
କୋଉ ଆଇଟମ୍ ଟା ରୋଷେଇ କରିବାକୁ ଭଲ ଲାଗେ କୋଉ
ମୁଁ ତ ସେମିତି ରୋଷେଇ ବେଶୀ ଜାଣିନି। କିନ୍ତୁ ମତେ ଚିକେନ ଟା ଭଲ କରିଆସେ।
ଚିକେନ ପୁରା ଦେଶୀ ଷ୍ଟାଇଲ
ହଁ ଦେଶୀ ଷ୍ଟାଇଲ। ମୋତେ ଯାହାବି ଆସେ ଏଇ ଦେଶୀ ବାଲା ଆସେ ଆଉ କିଛି ଏନ୍ତି ଇଏ ବାଲା ମୁଁ କରିପାରିବିନି।
ହଁ ହଉ ଆଉ ଆଉ।
ହୁଁ। ଆଉ ଆପଣ ଭଲ ଅଛନ୍ତି।
ହଁ ଭଲ।
ହୁଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା। କଁ ପଢ଼ାପଢ଼ି କରୁଚନ୍ତି ନା ପାଠ ପଢ଼ା ସରିଲାଣି ମ୍ୟାରେଜ୍।
ହଁ ପାଠ ପଢା ସରିଲାଣି
ହୁଁ।
ପୁଅ ଝିଅ ନାହାନ୍ତି ଏ ଜଷ୍ଟ ଏବେ ମ୍ୟାରେଜ ହେଇଚି ଛ ସାତ ମାସ ହବ।
ହ ହୁଁ
ଘରେ ସମସ୍ତେ ଖାଇସାରିଲେଣି?
ନ ମାମା ବା ବାପା ଗଧଉଚନ୍ତି। ଗାଧେଇକି ଆସିଲେ ମାମା ହେଲା ଯିବ କଣ ଚୁଡା ବିସ୍କୁଟ ଆଉ କଦଳୀ ଏମତି କଣ ଗୋଳେଇ ଗୁଳେଇ ଖାଇଥିଲା।
ହଁ ହୁଁ।
ହଁ
ଆଉ ଏବେ ରିସେନ ତ ରଜ ଗଲା।
ହଁ।
ରଜରେ ଆଉ କଣ ଆପଣଙ୍କ ପଟରେ ସେମିତି କଣ ହୁଏ?
ରଜ ରେ
ହୁଁ ନା ମୁଁ କହିଲି ଆପଣଙ୍କ ଗୋଟେ କଣ ହୁଏ କି ଯୋଉ ର ଉତ୍ସବ ହେରିକା ଯୋଉ ହୁଏ?
ହଉଥିଲା ଏବେ ରଜ ଉତ୍ସବ କରନ୍ତି ପ୍ରୋ ମାନେ ଡି ଜେ ଆଣିକି ପ୍ରୋସେସନ କରନ୍ତି। ଏବେ ଆଉ ଗୋଟେ ବର୍ଷ ଦି ବର୍ଷ ହେଲା ଆଉ କରୁନାହାନ୍ତି ଭାଙ୍ଗି ଦେଲେ।
ହୁଁ ଆମ ପଟେ ହୁଏ ରଜ ଉତ୍ସବ।
ଭଲରେ ଧୁମ ଧାମ ରେ?
ହଁ ଭଲରେ ହୁଏ ସେ ତିନି ଚାରି ଦିନ ଆଗରୁ ସବୁ ସଜାସଜିଜି କରିଦିଅନ୍ତି। ତାପରେ ପ୍ର ଥମ ରଜ ଦିନଠୁ ସବୁ ଇଭେଣ୍ଟ ଗୁଡା ଆରମ୍ଭ ହେଇଯାଏ। ସବୁ ଖେଳ ନାଚ ଆକ୍ଟିଂ ଗୀତ
କୋ ଭାଗ ନେଇଥିଲେ କୋଉଥିରେ ନା ନେଇନାହାନ୍ତି?
ନାଁ ମୁଁ କେ ବନାଇନି। ଏବେ ତ ମ୍ୟାରେଜ ହେଇଯାଇଚି କିନ୍ତୁ ସେ ମ୍ୟାରେଜ ପୂର୍ବରୁ ଯଉ ଥିଲି ସେ ମୁଁ କେବେ ଭାଗ ନେଇନି କିନ୍ତୁ ଦେଖିବା ପାଇଁ ଯାଏ ଆଉ। ସବୁ ହୁଏ ତିନି ଚାରି ଦିନି ପର୍ଯ୍ୟନ୍ତ ପୁରା ପ ମାହଲ ଟା ପୁରା ମସ୍ତ ରହେ। ସବୁ ପ୍ରକାର ଇଭେଣ୍ଟ ହୁଏ। ସେ ମିଉଜିକ ଚେୟାର ଆଳୁ ଆଳୁ ଚାମଚ କେତେ ପ୍ରକାର ଖେଳ ପିଲା ମାନଙ୍କର। ହେଡ଼ୁ ବଡ଼ ପିଲାମାନଙ୍କର ହୁଏ ଆକ୍ଟିଙ୍ଗ ଯେଉଁ କିଏ ନା ଚନ୍ତି କିଏ ଗୀତ ବୋଲନ୍ତି ଏମିତି ସବୁ ହୁଏ ତାପରେ ତିନି ଦିନ ଯାକ ସବୁଥିରେ ଯ ଯିଏ ସବୁ କ୍ଵାଲିଫାଏ ସବ ମାନେ ପ୍ରାୟ ସବୁଥିରେ ଜେ କ୍ଵାଲିଫାଏ କରନ୍ତି କରେ ଲାଷ୍ଟରେ ସେ ରଜସ ସୁନ୍ଦରୀ ହୁଏ।
ଆଚ୍ଛା। ଆଉ ବହୁତ ଭଲ ତ ହଉଚି ତାହେଲେ।
ହଁ ବହୁତ ଭଲ ହୁଏ କିନ୍ତୁ ଗୋଟେ ଥର କଣ ହେଲା ହଁ ଗୋଟେ ବର୍ଷ ରଜରେ ଏଇ ଲାଷ୍ଟ ଇୟର କ
ପଚିଶି ରେ?
ଗୋଟେ ବର୍ଷ ରଜରେ
ଯୋଉ ଯୋଉ, ମାନେ ଯିଏ ସବୁ ଥାଆନ୍ତି ସବୁ ଟେ ଟେଣ୍ଟ ଫେଣ୍ଟ ବାନ୍ଧନ୍ତି। ତାଙ୍କୁ କରେଣ୍ଟ ମାରିଦେଲା ଯେ ସେ ଏକାଥରେ ସ୍ପୋର୍ଟ ଉପରେ ଡେଥ୍ ହେଇଗଲା ତାଙ୍କର।
କରେଣ୍ଟ ମାନେ ଉଁ ବଡୋ ଖୁଣ୍ଟି କରେଣ୍ଟ ଯୋଉ ଫୋନ୍ ଖୁଣ୍ଟି?
ରହୁଛି। ତାରକୁ ପାଟିରେ କାମୁଡ଼ିଦେଲେ ସେଇଠୁ ହଠା ତିକି ପଡିଗଲେ, ଆ ମେଡିକାଲ ନୋଉ ନୋଉ ସେ ନଷ୍ଟ ହେଇଗଲେ।
ଓ ଭାଇ।
ଏଇଟା ଗୋଟେ ଦୁଃଖ ଲାଗିଲା। ଆଉ ନହେଲେ ଭଲ ସେ ହୁଏ।
ହୁଁ। ଆଉ କଣ ଖବର କୁହନ୍ତୁ?
ଆଉ
କୋଉ ଯାକେ ପଢିଛନ୍ତି? ହଁ ଶୁଣିଲନ୍
ହଁ ଶୁଣା ଯାଉଚିନା?
ହଁ ସେୟା, ପାଖାଳ ହୋଉଛି?
ହଁ।
ହ ଟିକେ। ଆଉ ପଢାପଢି ସରିଲାଣି ଆପଣଙ୍କର ନାଇଁ?
ହଁ ସରିଲାଣି ଏମିତି ଗୋର୍ମେଣ୍ଟ୍ ଏକ୍ଜାମ ପାଇଁ, ପ୍ରିପ୍ୟାରେସନ୍ ନିଜେ ଆଉ ପଢୁଛି କମ୍ପିଟେଟିଭ୍ ଏକ୍ଜାମ ପାଇଁ
ହୁଁ, ଭଲ। ମନ ଦେଇକି ପ୍ରିପ୍ୟାରେସନ୍ କରନ୍ତୁ।
ନିହାତୀ। କଣ କରିବା ମାନେ ଆଉ ଉପାୟ କିଛି ନାହିଁ।
ହଁ ପୁଅ ପିଲା ଲାଇଫ୍ ତ ଯାହା ହେଲେ ଜବ୍ ତ ଦରକାର୍ ହିଁ ଦରକାର୍।
ହୁଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ସାନ ଭାଇ, ବାପା, ମା।
ହଁ। ପୁଅ ଆଇଲା। ଜେଜେ ବାପା, ଜେଜେ ମା ମାନେ ଏବେ ଅଛନ୍ତି ଆପଣଙ୍କର ନାଇଁ?
ଆଜ୍ଞା।
ଛୋଟ ଛୋଟ, ହେଇଥିଲୁ ଜେଜେ ବାପା, ଜେଜେ ମା ନଷ୍ଟ ହେଇଯାଇଛନ୍ତି।
ଆଛା ହୋଉ ଆଉ କଣ କରିବା ଏବେ ବୟସ ହେଇଯାଇଥିବ।
ହଁ। ସେଥିପାଇଁ ମୁଁ ସବୁବେଳେ ଭାବେ। ହଁ ମୋର ବି ଜେଜେ ମା ଥାନ୍ତେ। ମୋର ବି ଜେଜେ ବାପା ଥାନ୍ତେ। ଜେଜେ ମା କୁ ଦେଖିଛୁ, କିନ୍ତୁ ଜେଜେ ବାପା ଙ୍କୁ ଆଦୌ ଦେଖିନୁ।
ଆମର ଭାଗ୍ୟ ଆଉ ସେ ଆମ ପାଇଁ ଜବ୍ କଲେ ଆଉ।
ଟିକେ ବଡ଼ ଆଉ।
ଆମ ମାନଙ୍କୁ କହିଥିଲେ ମାନେ ଘରେ ପାଟିକଲେ ବାପ ମା ସେମାନେ ପାଟି କରିବେ ତ ଆଉ କଣ କଟି କରିବି ଛୋଟବେଳେ ପାଠ ପଢିଲେବି ତାକୁ ବୁଝା ବାଡେଇଲେ ହବ ଇଏ ସିଏ
ଉଁ ହଁ ଓହୋ କଣ କରିବା ଆଉ ଭଗରେ ନାହିଁ ଯୋଉଟା ଆଉ।
ହୁଁ ଯ ପରୀକ୍ଷା ଫରିକ୍ଷା ଦଉନାହାନ୍ତି
ହଁ ଦିଏ ଅନମ୍ୟାରେଡ ବେଳେ ଦିଏ।
ଏବେ ବି ଦିଅନ୍ତୁ କାହିଁକି ଦେବେନି ଦେଲେ ଯିବ। ଭ ପଢିକି ଆରାମ ସେ ଦେଲେ ସମସ୍ତେ କଣ ଆଁ ବ୍ୟାଚେଲର ପିଲାମାନେ କି ଅନ୍ୟାନ୍ୟ ପିଲାମାନେ ଖାଲି କହୁଥି
ମୁ ବି ଦେଲେ ହୁଅନ୍ତା କିନ୍ତୁ ଏବେ
ନାଇ ଦେବେନି ଯଦି ଘରେ ସପୋଟିଂ ପଢିବା ପାଇଁ ଟାଇମ ଅଛି ତାହେଲେ ଏବେ ପଢ଼ିକି ଦେବେ ନା ଆଉ ଏ ଜବ ଟା କଲେ କେତେ ଭଲ କହିଲେ
ଓ ଅଛ ତାହେଲେ ଠିକ୍ ଅଛି ରଖୁ
ଆଜ୍ଞା ଠିକ୍ ଅଛି।